ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ
ହ୍ୟାଲୋ।
ହ୍ୟାଲୋ। ହଁ କଣ କରୁଚୁ?
ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ।
ଶୁଭୁନିମ କିଛି କଣ କରୁଚୁ?
ଏ ବସିଚି।
ଆଉ ଭଲ ଅଛି ଦେହ?
ହଁ ଏମିତି ଥଣ୍ଡା ଟିକେ ହେଇଯାଇଛି ଆଉ ମେଘୁଆ ପାଗକୁ ଆଜି କଣ ରୋଷେଇବାସ ଚାଲିଚି?
ରୋଷେଇ ବୋଉ କରୁଚି ତ କଣ କରୁଚି କେଜାଣି।
ଜାଣିନୁ ତାହେଲେ
ନା।
ଆଉ ରଥଯାତ୍ରା ପାଖେଇଲାଣି, ରଥଯାତ୍ରା ପାଇଁ କଉ କାର୍ଯ୍ୟକ୍ରମ
ହଁ। ଆମ ଗାଁ ରେ ତ ରଥ ତିଆରି କଲେଣି ଆଉ, ଆମ ଗାଁ ରେ ତ ରଥ ତିଆରି
ଗାଁରେ ରଥ ଭିଡ଼ା ହେଉଛି?
ହଁ, ଗାଁ ରେ ଛୋଟ ରଥ।
ଆ ରଣପୁରୁ
ରଣପୁର ଆମେ ଯାଇପାରୁନୁ।
ଆ ତମ ଗାଁରେ ଏବେ ବର୍ଷା ଏକା ହେଇଚି ନା ନାଇଁ?
ହଁ ହେଇଚି ବର୍ଷା, ଆଜି ସକାଳୁ ଫୁର୍ ଫୁରୁ ହଉଥିଲା, କାଲି, କାଲି ହେଇଥିଲା। କାଲି ରାତିରୁ ହେଇଥିଲା ବର୍ଷା। ରାତି ଯାକ ହେଇଥିଲା। ଫୁରୁ ଫୁରୁ ହେଇକି, ସକାଳୁ ଦଶଟା ଏଗାରଟା ଯାଏ ହଉଥିଲା।
ବେଶୀ ଯୋରେ ହେଇନି, ଆସ୍ତେ ଆସ୍ତେ ହେଉଥିଲା ଆଉ।
ହଁ ବେଶୀ ଯୋରେ ହଉନି, ଆସ୍ତେ ଆସ୍ତେ ହଉଚି।
ହଁ, ଆଉ ତମର ଯୋଉ କଣ ପ୍ରୋଜେକ୍ଟର ନା କଣ ଥିଲା ସେଇଟା ସରିଲାଣି?
ନାଇଁ ନାଇଁ ସେଇଟା ସରିନି, ଖାଲି ହଁ, ଫିଲ୍ଡ ୱାର୍କ ଟା ସରିଯାଇଚି।
ଫିଲ୍ଡ ୱାର୍କ ପରେ ପୁଣି ଆଉ କଣ ହବ?
ଆଉ ସେଇଟା ଡିଟି ବି ତିଆରି କରାହେବ, ଯାହା ମାନେ ଫିଲ୍ଡୱାର୍କ ଏବେ ଯାହା ଯାହା ହେଇଥିଲା
ହୁଁ।
ତାକୁ କମ୍ପୁଟରରେ ପ୍ରିଣ୍ଟ ବାହାର କରିକି, ସେଟା କଲେଜରେ ସବମିଟ୍ ହବ।
ଅହ, ତାହଲେ ସବୁ ଜାଗା କମ୍ପ୍ୟୁଟର ପ୍ରିଣ୍ଟ କାଢିବ, ତାକୁ ବାଇଡିଙ୍ଗ କରିବ, ତାକୁ ନେଇକି କଲେଜରେ ସବମିଟ୍ କଲା ପରେ ଯାଇକି ସରିବ।
ହଁ ସେଇଟା କଣ କହିଲ? ଚାଳିଶ ପେଜ୍ ଲାଖେ ଚାରିଟା ଖାତା ହବ।
ଆଛା।
ହୁଁ, ସେଇଟା କମ୍ପୁ ଆମେ କହୁଥିଲୁ ଆମେ କରିଦବୁ ବୋଲି ଯେ, ସାର୍ କହୁଛନ୍ତି ଆମକୁ ପଇସା ଦେଇଦିଅ, ଆମେ କରିଦବୁ।
ସାର୍ ପଇସା ନେଇକି କରିଦେବେ, ସେ ଚାହୁଁଛନ୍ତି କି ଦି ପଇସା ପାଇବା ପାଇଁ ବୋଧେ ଆଉ।
ହଁ, ସେଇଆ ହେଇଥିବ ଆଉ। ହଜାର ଟଙ୍କା, ଦୁଇଶହ ଟଙ୍କାରେ କାମ ହବ କିନ୍ତୁ ହଜାର ଟଙ୍କା ନେବେ।
ହଜାର ଟଙ୍କା ନେବେ। ବାହାନା କରିକି, ଆହୁରି ମାନେ, ଟିଚର ମାନଙ୍କୁ, ଲେକ୍ଚର ମାନଙ୍କୁ ପଇସା ପାଉନି ତ?
ହଁ।
ଗୋଟେ ଧନ୍ଦା ଚଲଉଚନ୍ତି ଆଉ।
ସେ କହିଚନ୍ତି ଯେ, ଆମ ସବୁ ପିଲାମାନେ କଥା ହେଇଚନ୍ତି କମେଇବାକୁ କହିବାକୁ।
ହଁ, କ୍ଲାସ ଗୁଡାକରେ ଏକଜୁଟ ହେଇକି ସେ କହିଲେ କଥା ହେଲେ କହିଲେ ସେ ଶୁଣିବେ, ନହେଲେ ସିଏ ଏମିତି କୁହନ୍ତି ରାଜା ରାଜୁଡା ମାନେ ଆଗରୁ ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ, ହେମିତି ପିଲାମାନଙ୍କ ଉପରେ ଲେକ୍ଚର କରିକି ନଉଚନ୍ତି ଆଉ।
ହଁ।
ଆଉ ବର୍ଷା ତ ପ, ମେଘା ପ ପକେଇଚି, ଘରେ କଣ, ବାରି ଘରେ ଘରେ କଣ ଲଗା ଲାଗି କରିଚ ନା କରିନ?
ହଁ ଲଗେଇଚୁ ନା। ଜହ୍ନି ଭେଣ୍ଡି କାକୁଡ଼ି କଲରା କୋଟଳ।
କଁ ସବୁ ଲଗେଇଛନ୍ତି ତମର ଏକାତ ଏଇଟା ଲଗେଇଛ।
ଆଉ ପଡିଶା ଘର ଲଗେଇଛନ୍ତି ସବୁ। ଜହ୍ନି ଭେଣ୍ଡି ସେଇ ସେମ ଲଗେଇଛନ୍ତି ସବୁ।
ସବୁ ଜହ୍ନି ଭେଣ୍ଡି।
ହଁ ଏବେ ତ ବର୍ଷା ଦିନେ ସବୁ ଜହ୍ନି ଭେଣ୍ଡି କାକୁଡି ଏଗୁଡାକ ଲଗାନ୍ତି ଆଉ।
ଜହ୍ନି ଭେଣ୍ଡି ହଁ ଆମର ଅଳ୍ପ ଲାଗିଛି ଆଉ।
ହଁ ଆମର ହେଲେ ଅଳ୍ପ ଲାଗିଛି।
ଆଉ ଫୁଲ ଫୁଲ ଗଛ ଅକା କଁ ଲଗେଇଛ ନା ନାଇଁ।
ଫୁଲ ଗଛ ଲାଗିଛି ଟଗର ଫୁଲ ଗଛ ଲାଗିଛି ଆଉ ଗୋଟେ ଧଳା ଫୁଲ ଲାଗି ଚି ସେଇଟା ଠାକୁରଙ୍କ ପାଖରେ ପୂଜା ହୁଏ ତା ନାଁ ଟା ମୁଁ ଜାଣିନି।
ଜୁଇ ନା କଁ।
ନା ନାଇଁ ନାଇଁ ସେଇଟା ଆଉ କୋଉ ଗୋଟେ ଫୁଲ।
ଆମର ତ ଘରେ ଏବେ ମାନେ। କଣ ସେଇଟା କହୁଛନ୍ତି ଉଁ। ଅପରାଜିତା ମଲ୍ଲି ତାପରେ ଜୁଇ। ଆମ୍ବ କଷି ଗୋଲାପ।
ସବୁ ଫୁଲ ଲାଗିଛି।
ଟଗର। ସବୁ ପ୍ରକାରର ଫୁଲ ଗଛ ଲାଗିଛି ତା ସାଙ୍ଗରେ ବି ଆହୁରି। ଯୋଉ ବାଉଣ୍ଡୁରି ଅକା କରିବା ପାଇଁ। ଯୋଉ ଗଛ ଲାଗୁଛି ସେଇଗୁଡ଼ା ଲାଗିଛି।
ହଁ।
ଏମିତି ସବୁ ଗଛ ପତ୍ର ଲାଗିଛି ଆଉ। ଆଗପଟେ ଆମର ବଗିଚା ଟେ କରିଛୁ ତ ସେଇଥିରେ ସବୁ ଲାଗିଛି।
ଓ ହ ଭଲ ଗଛ ପତ୍ର ଲଗେଇବା କଥା।
ହଁ ସେମିତି ଚାଲିଛି ଆଉ।
ଆଉ ଫଳମୂଳ ଗଛ ଲଗେଇଛନ୍ତି ନା କଁ।
ହଁ ଲାଗି ଥିଲା। ଇଏ କଦଳୀ ଗଛ ପାଚିଲା କଦଳୀ ଆଉ କଞ୍ଚା କଦଳୀ ଗଛ। ବି ଲାଗିଛି ସପୁରୀ ଆଉ ପିଜୁଳି।
ହଁ।
ପଣସ। ଏମିତି ସବୁ ଲାଗିଛି ଆଉ ଏବେ କଁ ରୋ ରୋ ରୋଷେଇ କଁ ଚାଲିଛି।
ରୋଷେଇ ବୋଉ କରୁଛି କଁ ଭାତ କରୁଛି। ଭଜା କରିବ କଣ କୋଟ୍ ନାହିଁ ଡାଲି ନୁହଁ ସବୁବେଳେ କଣ ଡାଲି ନାାଇଁ କଣ।
ହୁଁ ଭାତ ମସଲା ଡାଲି।
ନାଇଁ ଆଜି ଭାତ କୁ ଭଜା ଭଜି ହେଇଯିବ।
ଭାତ ଭଜା ଭଜି ଆଉ ସଖାଳେ କଣ ହେଇଥିଲା।
ସକାଳେ ହେଇଥିଲା ଭାତ ଶାଗ ଖରଡ଼ା କଲରା ଭଜା। ଆଉ ବଡି ଯୋଉ ସୋୟା ବଡି। ଆଳୁ ଭଜା ମିଶିକି ହେଇଥିଲା ଆଉ ଶାଗ ଖରଡ଼ା କିନ୍ତ ହେଇଥିଲା। ସବୁ ଶାଗ କଖାରୁ। ଉଁ ସଜନା ପୋଇ କାନିସିରି। ଭେଣ୍ଡି।
କଖାରୁ, ସଜନା, ପୋଇ, କାନିସିରି, ଭେଣ୍ଡି ଶାଗ, ସାରୁ ଶାଗ।
ସବୁ ମିଶେଇକି ଭେଣ୍ଡି ପଡିଥିଲା, ଜହ୍ନି ପଡିଥିଲା।
ଆ ଏତେ ସବୁ ଜିନିଷ ପଡିଥିଲା।
ହଁ ଭଲ ଲାଗୁଥିଲା। ଦ ଗରମରେ ଖାଇ ପାଇଲିନି କଲେଜ ପଳେଇଥିଲି ଯେ ଆସିକି ଥଣ୍ଡା ଖାଇଲି ଆଉ।
ଏବେ ଆଉ କି ଗରମ ହଉଛି ଏବେ ତ ଥଣ୍ଡା ପାଗ ହେଇଯାଇଛି ଗୁଣ୍ଡିଚା ପାଇଲାଣି। ଆଉ ଏ ଆଷାଢ ମାସ ପ ପସିଗଲେ ବର୍ଷା ସବୁଦିନ ହବ।
ହଁ ଏବେ ତ ବର୍ଷା ହଉଛି ସବୁଦିନ।
ସବୁଦିନ ଅଳ୍ପ ଅଳ୍ପ ହଉଛି ଏଣେ ଆମର ଅଧା ବିଲ ଖରଡି ତଳି ପଡିଛି। ଆଉ ଅଧା ଖରଡି ତଳି ପଡିିନି ଲୋକ ବାକ ସବୁ ହଇରାଣ ହେବେ। ବର୍ଷା ହେଇ ହେଇ ହେଲେ ଭଲ ଟିକେ ରହିଲେ ଖରା ଟିକେ ବାଜିଲେ ବିଲ ବାରି ଟିକେ ପାଗ ହେଲେ ସିନା ଲୋକ ତଳି ଏକା ପକେଇବେ ନହଲେ ଗଜା ତଳି ପଡ଼ିବ ଆଉ।
ହଁ ଗଜା ତଳି ପକେଇବେ ନହେଲେ ଆଉ। ଆମର ବି ପକେଇ ସାରିଲେଣି।
ତମ ଗାଁ ପଟେ କଣ ପାଣି ବା ଅସୁବିଧା ରହୁଛି?
ହଁ ଆମ ଗାଁରେ ପ୍ରବଳ ଅସୁବିଧା ପାଣି ଭଲ
ମାନେ ଖାଇବା ପିଇବା ସବୁ ଅସୁବିଧା?
ସବୁ ପାଣି ଅସୁବିଧା।
ତାଟିଡି ଟିଡ଼ିଏସ ଯୋଉ ତ ଅଧିକା ରହୁଥିବ?
ହୁଁ।
ଆ କେତେ କଣ ରହୁଛି?
ରହୁଛି ପାଁଶ ପରେ।
ମାନେ ମିନିମମ ରହିବା କଥା ଦୁଇଶ ଅଢେଇଶ ଭିତରେ। ଦୁଇଶ ଭିତରେ ରହିବା କଥା।
କିନ୍ତୁ ଅ ଅଧିକା ରହୁଛି ଭଲ ନାହିଁ ବା ପାଣି।
ପାଣି ପିଇବା କଥା ନୁହଁ।
ପିଇବା କଥା ନୁହଁ କିନ୍ତୁ ବାଧ୍ୟ ପିଇବାକୁ ଆଉ କୋଉଠୁ ଆଣିବୁ? ଯାଇକି କିଲମିଟର ଟେ ବାଟ ଗଲେ ଯାଇକି ଭଲ ପାଣି ମିଳିବ।
ନାଇଁ ସପ୍ଲାଏ ହେଇଗା କିଛି ହେଉଥିବ ନା ପାଣି ଯେମିତି ଆମର ଏବେ ମହାନଦୀ ଯୋଜନା ପାଣି ଆସିଲାଣି।
ଓ ସେଇ ପାଣି ତ ଆସିନି କିନ୍ତୁ ସପ୍ଲାଇ ପାଣି ଆସୁଚି ଯେ ସେଟା ଚାରି ଦିନ ଛଡା ଗୋ ଥରେ ଆସୁଛି। ତ ଖାଇବା ପାଇଁ ରଖି ଦଉଛୁ ପାଣି ଆଉ ପିଇବା ପାଇଁ ରହିପାରୁନି।
ଏମିତି?
ହଁ।
ଖାଇବା ପାଇଁ ବଲେ କଣ
ଭାତ ରୋଷେଇ ହଉଛି ଯୋଉ।
ଭାତ ତରକାରୀ ରୋଷେଇ ପାଇଁ
ହଁ ଆଉ ଗାଁ ରେ ଯୋଉ ପାଣି ସେଇ ପାଣିରେ ଭାତ କଲେ ହଉନି।
ଏ ତାର ତମେ ଏଇଠି କହୁଛ କଣ ଟିଡିଏସ୍ ଅଧିକା ଟିଡିଏସ୍ ଯେ ଅଧିକା ହେଲା ବେଳୁ ସେଥିରେ ଭାତ କଣ କିଛି ବି ହବନି।
ହଁ ସେଇଆ ହଉନି ବା ସେଇଥିପାଇଁ। ସପ୍ଲାଏ ପାଣି ଆସୁଛି ସେ ଯଦି ସବୁଦିନ ଛାଡ଼ନ୍ତା ତାହେଲେ ପାଣି ଖାଇବା ପିଇବା ପାଇଁ ହେଇଯାଆନ୍ତା କି ତୁ ସିଏ ଛାଡୁଚି ଚାରି ଦିନେ ଛଡେ ଥରେ ଆଠ ଦିନେ ଥରେ। ଛାଡୁଛି ଆଉ, ଖାଲି ଖାଇବା ପାଇଁ ରୋଷେଇ ଟା ବି ପା ଏଣି ପାଉନାହାନ୍ତି ଲୋକ
ଏ ପାଣି କଣ ପଞ୍ଚାୟତ ତରଫରୁ ଛଡା ହଉଛି ନା ତମ ଗାଁ ଛାଡୁଛନ୍ତି?
ସେଇଟା ପଞ୍ଚାୟତ ତରଫରୁ ହେଇଛି ବୋଧେ, ଯୋଉମାନେ ଛାଡୁଛନ୍ତି ସେମାନଙ୍କୁ ପଞ୍ଚାୟତରୁ ଦରମା ମିଳୁଛି।
ଆ ଏମିତି ବୋଲି ସିଏ ବୋଧେ ସେଇଥିପାଇଁ ଚାର ଦିନ ପାଞ୍ଚ ଦିନ ଥରେଲେଖେ ଛାଡୁଛନ୍ତି ମନମୋଟିଆ ହେଇକି ଆଉ। ଏ ଖାଁ ତରଫରୁ ଛାଡ଼ିଲେ ସବୁଦିନ ଛାଡିବା କଥା।
ହଁ। ସେ ଗୋଡିପଡାର ଜଣେ ଏମିତି କୋମଣ୍ଡାର ଜଣେ ଅଛି ତ। ଆମ ଗାଁ ର ବି ଜଣେ ଅଛି କିନ୍ତୁ ଛାଡୁନାହାନ୍ତି ଭଲ ସେ ଆଉ ଖରା ଦିନେ ବେଶୀ ଅସୁବିଧା।
ଓ ହୋ।
ଖରାଦିନେ ସେଇ କୂଅରୁ ପାଣି ଶୁଖି ଯାଉଛି ତାପରେ ସେମାନେ ଠିକ୍ ସେ ବି ଛାଡୁନାହାନ୍ତି। ବର୍ଷା ଦିନେ ଟିକେ ପାଣି ଟା ଛାଡୁଛନ୍ତି ଭଲସେ ଆଉ।
ବର୍ଷା ଦିନେ ପାଣିର କଣ ଅସୁବିଧା ହେଉଛି, ଲୋକ ତ ଏମିତିରେ ଉପର ପାଣି ଡାଇରେକ୍ଟ ବି ରଖିକି ହଁ ମାନେ ଛାତ ପାଣି ରଖିକି ବି ତାକୁ ପିଲଟର କରିକି ପିଆ ପିଇ ଖାଇବା ସାରବାର ସବୁ ହେଇଯାଉଛି।
ହଁ ଯେତେବେଳେ ବର୍ଷା ପୁରା କାଚିକି ପକେଇ ଦେଉଛି, ଛତା ଟା ପାଣି ଟା ଧୋଇ ହେଇକି ଯାଉଛି ହେରି ତାପରେ ଆଉ ଥରେ ବର୍ଷା ପକେଇଲେ ସେଇ ପାଣି ଟା କୁ ରଖିକି ଛାଣିକି ଖାଉଛୁ।
ଆଚ୍ଛା। ତ ପିଇ ପାଣି ଏକା ପିଇଲା ବେଳେ ତାକୁ ଟିକେ ଫୁଟା ଫୁଟି କରି, ଫିଲ୍ଟର ଟିକେ ଲଗେଇ ପିଅ ଆଉ କଣ କରିବ? ଗାଁର ତ ଛାଡିକି ଯାଇ ପାରିବନି ନା।
ନା ଗାଁ ଛାଡିକି ଆଉ କୁଆଡେ ଯିବୁ। ସେଇ ପାଣି ପିଉଛୁ ଏକା
ଫୁଟା ଫୁଟି କରିକି ତାକୁ ବଏଲ୍ କରିକି ପିଅ ଆଉ।
ହଁ।
ଆଉ ତ କିଛି ହବନି।
ନା।
ତମ ଆଉ ତମ ଗାଁ ପାଖାପାଖି ପା କଣ ଯାତ୍ରା କା ହେଉଛି?
ହଁ ଆମ ଗାଁରେ ତ ଯାତ୍ରା ହେଉଛି।
କଣ ଖାଲି ଗୋଟେ ମକର ଯାତ୍ରା
ହୁଁ ହଁ। ଶିବ ଠାକୁର, ଜାନୁଆରୀ ମାସରେ ଯେଉଁ ମକର ସଂକ୍ରାନ୍ତି ହୁଏ।
ବାଲିଯାତ୍ରା ଭଳିଆ ନା କଣ?
ନା ବାଲିଯାତ୍ରା ଭଳିଆ
ଆ ସେ ନା ନା ଯିଏ ବଡ଼ ହେଉଛି ଇଏ ଛୋଟ ହେଉଥିବ ଆଉ କଣ। ସେ ଯେମିତି କାର୍ତ୍ତିକ ପୂର୍ଣ୍ଣମୀ ରେ ଯାତ୍ରା ଷ୍ଟାର୍ଟ ହେଉଛି ଇଏ ସେମିତି ମକର ସଂକ୍ରାନ୍ତି ପରଠୁ ଯାତ୍ରା ଷ୍ଟାର୍ଟ୍ ହେଉଥିବ ଆଉ।
ହଁ ମକର ସଂକ୍ରାନ୍ତି ପରଠୁ ପାଞ୍ଚ ଦିନ ହେଉଛି ଯାତ୍ରା।
ହୁଁ।
ପାଞ୍ଚ ଦିନି କେତେ ଦୋକାନ ପତ୍ର ଆସୁଛି ଖାଇବା ଦୋକାନ, ଟେସନାରୀ ଦୋକାନ ଚୁଡ଼ି ଦୋକାନ, ଦୋଳି ଖେଳନା ଜିନିଷ, ସବୁ ପ୍ରକାର ଦୋକାନ ଆସୁଛି। ଘରକୁ ବି ହଁ ଖାତା ବହି ପତ୍ର ସବୁ ଆସୁଛି।
ବଡ଼ ଆଇସକ୍ରିମ୍ ସବୁ।
ହୁଁ
ଆଉ କଣ ଗାଁ ଆଗରୁ ସିନା ଗାଁ ମାନଙ୍କୁ ରାସ୍ତା ହେଉନଥିଲା ବୋଲି ଛୋଟ ଛୋଟ ଗାଁ ରେ ଯାତ୍ରା ଯାହା ହେଲେ ହେଇ କୁଆଡୁ ଯାଉପାରୁ ନଥିଲେ ଏବେ ତ ସବୁଆଡେ ତ ରାସ୍ତା ହେଇଗଲାଣି ଆଉ।
ହଁ
ଲୋକ ସବୁ ବଡ ବି ଯାଇକି ଦେଖୁଛନ୍ତି।
ହଁ ଯାତ୍ରା ପ୍ରବଳ ଗହଳି ହେଉଛି।
ଆମେ ଏଇଠି ଆସିକି ଗାଁ ରରୁ ଗାଁ ଭିତରେ ଆମେ ଗୋଟେ ଗାଁ ରହୁଥିଲୁ ସେଇ ଗାଁ ଭିତରେ ଛାଡିକି ଆସିକି ବାହାରକୁ ଟିକେ ଆସିଛୁ। ଯୋଉଠିକି ଆସୁଛି ସେଠିକି ନା ରାସ୍ତା ଅଛି କିନ୍ତୁ ରାସ୍ତାର ଅବସ୍ଥା ନାହିଁ। କଂକ୍ରିଟ ବି ହେଇନି ଆଜି ଯାଏ ସେ ମାଟି ରାସ୍ତା ଉପରେ ମୋରମ ପକେଇ ଚାଲିଛି। ବର୍ଷା ଦିନେ ଏବେ ଏଠି ବର୍ଷା ପଡିଗଲା ସକାଳୁ ଗାଡି ନେଇ ହେଲାନି ଛେଳି ହେ ଏକ ନେଇକି ଯାଉଛନ୍ତି ସିଏ ଦଲି ହେକି କାଦୁ ହେଇଯାଉଛି। ଅବସ୍ଥା ରହନ ଆମେ ଯଥାପି କମ୍ପ୍ଲେନ ରେଜିଷ୍ଟର କଲୁ ତଥାପି କିଛି ଅଆ ହେଇପାରିଲାନି ତ ଏମିତି ଚାଲିଛି ଆଉ।
ହଁ ଆ ବଗା